ଶୁଭୁଛିି ଆଜ୍ଞା କୁହନ୍ତୁ।
ଆଜ୍ଞା ନମସ୍କାର, କଣ କରୁଛ?
ନମସ୍କାର କିଛି ନାଇଁ ଏଇ ଜଷ୍ଟରେ ଏବେ ହିଁ ଉଠିଲି।
ଏବେ ଉଠିଲେ?
ଆଜ୍ଞା।
ଆଉ କଣ ଖାଇଛନ୍ତି?
କାଇହିଁ କଣ ଏବେ ହିଁ ଉଠେଇଆ କଣ ଖାଇମି ନା।
ଆଉ କଣ ପାଇଁ ଏବେ ଉଠିଲେ, କାଲି କେତେ ରାତିରେ ଶୋଇଥିଲେ କି?
ଆକ୍ଚୁଆଲି ଶୋଇ ପଡ଼ିଥିଲି ଶୀଘ୍ର ବଟ୍ ଉଠି ପାଇିଲିନି ଆଜି ଲେଟ୍ ହେଇ
କିଏ ପଚାରୁଛି କି କିଛି?
ନାଁ କୁହନ୍ତୁ
ମତେ ଲାଗିଲା ଶ୍ରଦ୍ଧା ସ୍ମାଇଲ କଲା ନା କଣ
ନା ନା।
ଆଉ କିଏ?
ଏଇ ହଁ ଆକ୍ଚୁଆଲି କିଛି ନହିଁ ଏଇ ବୈଷ୍ଣବୀ
କଣ କହୁଛନ୍ତି।
ବା ହା ବାହାନା ଶୁଭା ନାହିଁ ଉଠ୍ ପାଏ। ଆକ୍ଚୁଆଲିରେ କଣ ହେଇଛି କହିମି ନା ଆକ୍ଚୁଆଲି କଣ ହେଇଛି କହିବି ନା ଆକ୍ଚୁଆଲିରେ ନା ଯୋଉ ମୁଁ ଯୋଉ ଆଲାରମ ଦେଇଥିଲି ନା ହେଲା ଫାଷ୍ଟ ଆଲରମ୍ ଟା ଯେତେଲେ ଟ୍ରେନ୍ ଟ୍ରେନ୍ ଟ୍ରେନ୍ ଟ୍ରେନ କଲା। ସେଟାକୁ ମୁଁ ଏମତି ସାଉଣ୍ଡ ଟା କମେଇଦେଲି ମାନେ ମାନେ ଅଫ୍ କରିଦେଲି। ଯୌଦ୍ୱାରା କି ସାଉଣ୍ଡ୍ ଟା ଅଫ ହେଇଗଲା ତାପରେ ପାଞ୍ଚଟା ଦଶ ରୁ ଆଲାରମ ବାଜୁଛି ବାଜୁଛି ବାଜୁଛି ବାଜୁଛି ସାଢେ ଛଅଟା ଯାକ ହେଲେ ମୋ ନିଦ ଭାଙ୍ଗୁ ନିଜ।
ତୁ କାଲି କେତେବେଳେ ଶୋଇଥିଲୁ କି?
ସୋଇ ପଇଲି ଶୀଘ୍ର।
ଶୀଘ୍ର ଶୋଇକି ବି ତ ନିଦ ଭାଙ୍ଗୁନି ସକାଳୁ, ଆପେ ଆପେ ତ ଉଠିଯିବା କଥା
ନା ଲ ଲିଟଲି, ଆପେ ଆପେ ଉଠୁଛ ହେଲେ ଉଠିଲା ବେଳକୁ ସେଟା ଆଟା ହେଇଯାଉଛି। ଯି
ତୋର ଗୋଟେ ପରୀକ୍ଷା ଚିନ୍ତା ବି ନାଇଁ ନିଦ ହବନି ତ କଣ ତମେ କରୁଛ କେଜାଣି?
ଆ ଆ ଆ।
ହଉ ପଢିବ ଆଉ। ପଢିବୁ ଯାହା ହବ ହବ ଆଉ, କଣ ଏତେ କାନ୍ଦିଲେ କଣ ଟା ହବ
ଯାହା ହବ ହବ ମାନେ ୟୁ ସେ ହ୍ଵାଟେ।
ୟୁ ସେ ହ୍ୱାଟ୍ ମାନେ କଣ। ଯାହା ହବ ପରୀକ୍ଷା, ଆଉ କଣ ଏଇନା କାନ୍ଦିଲେ କଣ ପରୀକ୍ଷା ଟା ଭଲ ହେଇଯିବ ନା କଣ। ଯେମିତି ପାଠ ଠ ପଢ଼ିବ ସେମତି ଲେଖିକି ଆସିବ କି ଲୋ ତମେ ମାନେ ପଢିବନି କଣ ହେଟା ସରକାର ର ଦୋଷ, ସିଏ ତ- ତମକୁ, ଚାରି ଦିନ ପାଞ୍ଚ ଦିନ ଦେଲା ସମୟ ତମେ ତଥା ପଢିବନି।
କାଲି ଗୋଟେ କାହା ଭଏସ୍ ନୋଟ ଏମାନେ ଦେଇଥାନ୍ତି ସା
ସେଇଟା ନା ସେଇଟା ଆକ୍ଚୁଆଲି ମୋ ଦିଦି ର ମାନେ ରୁନ୍ ଦିଦି ର ସାଙ୍ଗ ଜଣେ ହେଲା।
ହଁ
ତ ସିଏ ଆସିଥିଲେ ରୁନି ଦିଦି ବାହାଘରକୁ ନା
ହଁ ହଁ।
ତ ଏଇ ଏଇଟ ହରୁ ମାନେ। ଯାହା ଜ ଚିହ୍ନା ଜଣା ତ ସେ ପଠେଇଥିଲେ।
ସେ ସେଟା ପଠେଇଥିଲେ କଣ୍ ପାଇଁ?
ଏମତି ହିଁ ତା ଗୀତ ଶୁଣି ତେ ଭଲ ଲାଗେ ବୋଲି।
ତ ସେ ତତେ କାଇଁ ପଠେଇଥିଲେ ନା କାହାକୁ ପଠେଇ
ଆରେ ମତେ ନାଇଁ ସେ ରୁନ୍ ଦିଦିକୁ ପଠେଇଥିଲେ କହିଲେ କି ଏଇଟା ଛାଡ଼ିଦବ ତମ ଭଉଣୀ ଯ ଯୋଉ ଯେ ବହୁତ ଗୀତ ଟ ଶୁଣେ ମଢ
ଓ ହ ହୁଁ ହୁଁ ିଆ
ତାଙ୍କର ଆଉ ଗୋଟେ ବି ସଙ୍ଗ ଅଛି ସେଇଟା ବି ମସ୍ତ। ଛାାରଦି ଶୁଣିବ ନା ସେ ଭଲ ଗାଁ ନ୍ତିଲୋ ଗିତାର ବଜେଇ ଗାଇବେ
ହଁ ଆମର ବି ଜଣେ ଦିଦି ଅଛ ଛନ୍ତି ମାନେ ପୂଜାଦି ବୋଲି ତାଙ୍କ କଲେଜ ର ଜଣେ ଭାଇ ସିଏ ମସ୍ତ ଗୀତ ହନ୍ତି ପା ମସ୍ତ ସିଏ ସେ ସେଇ ଇନସଷ୍ଟାଗ୍ରାମ ରେ ମତେ ପଠେଇଥିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବାକୁ। ମୁଁ ସେଇଠି ଶୁଣିଥିଲି ତାଙ୍କୁ ତାପରେ ଏମିତି ସବୁବେଳେ ସେ ଛାଡନ୍ତି ମୁଁ ସେଇଠୁ ଜାଣିଛିି। ବଢିଆ ଗାଁନ୍ତି ସେ ତାଙ୍କ
ହୁଁ ସେଇଆ ବା ପୁଅ ମାନେ ପୁଅ ମାନେ କେତେ ସୁନ୍ଦର କଣ ପାଇଁ ଗାଆନ୍ତି।
କାହିଁକି ଝିଅ ମାନେ ବି ତ ବହୁତ ସୁନ୍ଦର ଗାଆନ୍ତି। ବା କହୁଚୁ ମୋର ଗୋଟେ ସାଙ୍ଗ ଥିଲା ପ୍ଲସ ଟୁରେ ସ୍ମୃତି ବୋଲି ସିଏ ମାନେ ଡେଲି ଗୀତ ଗାବ ଯେ ମୁଁ ଶୋଇ ପଡିବମି ମାନେ ଏତେ ସୁନ୍ଦର ଗୀତ ଗାଏ ତା ଭୟସ ଏତେ ଶୁରିଲା ସମସ୍ତଙ୍କୁ ସମସ୍ତେ ଯିଏ ଯାହା ମୁଡ ଅଫ୍ ଥିବ କି କଣ ହଉଥିବ କି ବିନ୍ଧୁଥିବ କି କଣ ହଉଥିବ ମାଇ ଫ୍ରେଶସ ପାଇଁ ତାକୁ ଡାକେ ସେ ପୁରା ମୁଣ୍ଡ ଟାକୁ ଭଲସେ ସୁଲସୁଲ କିି ପୁରା ଆଉଶ ଦବ ଇଆଡେ ପୁଣି ଗୀତ ଗାଇ ତାକତେ ପୁରା ମସ୍ତ ନିଦ।
ହଁ ହ ହ।
ଭୟ ସେମତି ଥାଏ ସେ ପୁଣି ଭଜନ ଗାଏ ଏମାନେ ତ ମାନେ ଏମିତି ଗୀତ ଗାଉଛନ୍ତି ସେ ପୁଣି ଠାକୁରଙ୍କ ଶୋଇତ ମସ୍ତ ଗାଏ ପୁରା।
ଆଉ ବି କିଛି ଟା ଯୋଉ ସିରିୟଲ ବାଲା ଗୀତ ସେରା ବି ଗାଏ। ପଡ଼େଆ
କଉଟା।
ଏଇ ଯୋଉ ଆଗରୁ ଗୋଟେ ତାରିଣୀ ତାରାରେ ଗୋଟେ ବାଜେ ସୁନା କଣ ତ ଆଉ ଗୋଟେ ସିନ୍ଦୁରର ଅଧିକାର ହଁ ସେ ସେଇ ଗୀତ ଗୁଡାକୁ ସେ ମସ୍ତ ଗାଏ।
ଲିଟରେ ମତେ ସବୁଠୁ ମୋ ସବୁଠୁ ଭଲ ଲାଗେ ସିନ୍ଦୁରର ଅଧିକାର। ଆଉଟେ ତୋ କଣ ତୁଳସୀ ମୋଟେ ସିରିଏଲ ଦଉଥିଲା।
ହଁ।
ସେଇଟା ବି
ସେମିତି ସବୁ ଅଛି ବହୁତ ସାରା ଆଉ ମୁଁ ଭାବିଲି ତୁ ପାଠଶାଠ ପଢି ଦେଇେଇଥିବୁ। ଗୁ କଲ କରିବି ତୋର ତ କାଇଁ ନିଦ ଶ୍ରଦ୍ଧା କ ମୁଁ ପଚାରିଲି ଶ୍ରଦ୍ଧା କହିଲ କି ଦିଦି ସେ ତାଙ୍କ ରୁମ୍ ହିଁ ଲକ୍ ଖୋଲା ହେଇନି ମୁଁ କହିଲି ଓହୋ ହୋଉ।
ଉ ହୁଁ ସଖା କରୁନି ଯେନ ଉଠେଇ ଦେଇଥାନ୍ତା।
ମୁ କାଇଁ କହିବି।
ହଁ ମୁଁ କାହିଁ କହିବି ନା ଭଲ।
ହୋ ଏ ନ ତୁ ଆଚୁଡ ଆଉ କୋଉଠି ରଖିବ ହେଲା ମୋ ସହିତ କଥା ହେଲା ତୋ ଅଟିତୁଡ ଟାକୁ ଗୋଡରେ ରଖି କଥା ହବ ହେଲା ଆଉ କଣ କି କଥା ତୋତେ ମୁଁ ବାର ବାର କାଲି ରାତିଠୁ କହିଲି ଉଠିବୁ ପଢିବୁ ଉଠିବୁ ପଢିବୁ ମୁଁ
ମୁଁ ଉଠିପାଇଲିିନି ଯେ ମୁଁ କଣ କରିମି।
ହଁ ଆଉ କ ଉଠି ପାଇଲୁନି ଉଠି ପାଇଲୁନି ଏତେ କାଇଁ କେଁ କେଁ ହଉୁଛୁ। ଦିନ ମାନ ଅଛି ପାଠ ପଢିବୁ।
ଦିନମାନ ପଢିଛି ତାଡ଼ି ଦେଇଥାନ୍ତି ଆଉ।
ଆଉ ଉଠିକି ତ ଭାରି ପଢିକି ତାଡି ଦେଇଥାନ୍ତୁ ଆଉ।
କମ ସେ କମ ପଢିତ ଥାନ୍ତି ନା।
ଦିନେ ସମୟ ହେଲା ପାଠ ପଢି ପାରୁନ। ଗୀତ ଶୁଣୁଛ ଇଏ ହଉଛ କିଏ ଯାତ୍ରା କରୁଛ। ପାଠ ପଢିବାର ଇଛା ଥିଲେ କେତବଳେ ବି ପାଠ ପଢିବ। ହଁ ମୁଁ ବା କଲ୍ କଲି ତତେ ତୁ ବି ରିସିଭ୍ କଲୁନି ଆଉ ତୁ ଶ୍ରଦ୍ଧା ଫୋନ୍ କୁ ଡାକିଥିନେ ସେ ତ କହିଲା ତାଙ୍କ ରୁମ ଲକ୍ ହେଇଛି। ଖୋଲା ଥିନେ ମୁଁ ତାକୁ କହିଥାନ୍ତି ଯା ଡାକି ଦବୁ ତାକୁ। ଲକ୍ ଥିବ ମୁଁ କାଇଁ ପଚାରିବାକୁ ଗଲା?
ହୁଁ।
କେତବଳେ?
ସେ ସବୁ ଦିନ ସକାଳୁଆ ଆମ ବାଟ ତା ଯୋଗୁ ହିଁ ଖୋଲା ହୁଏ। ସେ ଖାଇବା କଥା ପଚାରିବ‌ ଆମ ବାଟ ଖୋଲା ହମ।
ଓ ହୋ ମୁଁ କଁ ଏତେ କଥା ଜାଣିଛି। ହଁ ମ ଏଇନା ମୋ ସହ କଥା ହେଇ ସାରିଲା ପରେ ଯିବୁ ପଢିବୁ ବ୍ରସ୍ କରୁଛୁ ନା ନାଇଁ?
ନାଁ ଖାଇବା ପାଇଁ କିଛି ନେଇନି।
ତାହେଲେ ତା ବୋଲି ବ୍ରସ୍ କରିବୁନି?
ନାଁ ବେଳାବେଳି ଖାଇବା ଆସିଲେ ଏକା ଥରକେ ବ୍ରସ୍ କରିବି ଗାଧେଇମି ଖାଇମି।
ଷ୍ଟଡି ରୁମ୍ ରେ ଆଉ କିଏ ଅଛନ୍ତି କି?
ହଁ।
କିଏ?
ଆଉ ଜଣେ ଦିଦି ଜଣେ।
ପଢୁଛି?
ହୁଁ।
କିଏ କହୁନୁ ଆଉ ଜଣେ ଦିଦି ଯେମିତି ମୁଁ ଚିହ୍ନିଚି ଉ ଉ।
ମୁଁ ଚିହ୍ନିିବା କଣ ନାଁ ନାହିଁ ସେଥିପାଇଁ।
ହୋ ହୋ ହୋ ହୋ ତୁ ଚିହ୍ନିନୁ ମୁଁ ଭାବିଲି ଆଉ ଜଣେ ଦିଦି ମୁଁ ସେଇଆ କହିଲି ମୁଁ ଚିହ୍ନିନି। ଓ ହୋ ସ୍ମୁତି ମୋଟା ହେଇ କି?
ହଁ।
ହଁ ହଁ ସ୍ମୃତି ଏଇ କମର୍ସର ତ?
ହଁ।
ହଁ ରେ ଜାଣିଛି।
ହୁଁ।
ପଢ ଲୋ ମୋ ମା ପରି କ୍ଷା ରେ ନ ହେଲେ ଉ ହୁଁ ଦେ ତୋରି ପରୀକ୍ଷା କେବଳ ଭଲ ହେଇଛି ଫାଷ୍ଟ୍ ଡେ ଟା କଁ ପାଇଁ କାରଣ ତୁ ସେତିକି ପଢିକି ଯାଇଥିଲୁ। ପାଠ ପଢିଥିବୁ ପରୀକ୍ଷାରେ ଲେଖି ଦବୁ କେତେ ସୁନ୍ଦର ଲାଗେ କହିଲୁ। ସରିଲା ପରେ ପରୀକ୍ଷା ଇଚ୍ଛା ହବ ଆହୁରି ଲେଖିବାକୁ କାସ୍ ଆଉ ଆଉ ମସ୍ତ ଏମତି। ଆଉ ନ ପଢିଥିବୁ ଯଦି ସେତେବଳେ କଣ ଲେଖିବ ତୁ ବିଶ୍ଵାସ ବି କରିପାରିବୁନି।
ସକାଳୁ ଶ୍ରଦ୍ଧା କ୍ରେଡାମ୍ କେଡ୍ରାମ୍ ମାରୁଥିଲା ହେଲା।
ତା କଥା ତ କହନା ବସିକି ଲାଇଭ୍ କରୁଥିଲା ମୁଁ ମୁଁ ତାକୁ ଦେଖିଛି ତାପରେ ମୁଁ ଲାଇଭ୍ କରୁଥିଲି ମତେ ଆସିକି ଦେଖୁଥିଲା ତାପରେ ସେଇଠି ହଁ ଅନଲାଇନ୍ ଥିଲା ତା ପରେ ଗଲା କେ ଡ୍ରାମା ଦେଖିଲା ମୁଁ କହିଲି ମୁଁ କହିଲି ଏ ଛୁଆ ଯେତବ ମତେ ରିଲସ୍ ତାପରେ ଚାରି ପାଞ୍ଚ ଟା ପଠେଇଲା ତାପରେ ଇନ୍ ଇନଷ୍ଟା ଗ୍ରାମ୍ ବି ଦେଖିଲା ହେଲା ତାପରେ ତୁ ମତେ କଲ୍ କଲୁ ଆଉ। ହୁଁ।
ସେ ନହେଲେ କିଏ ଡ୍ରାମା କରୁଛି ମୁଁ କହିଲି ଯୋଉ ପାଠ ପଢେଇିବା ପାଇଁ ରୁମ୍ ତାକୁଠିଲ ଚିିଲିଲ ଡା ଚା ଚା ଚାଲେ କହିଲା ନାମ ହେଲେ ଯିବିନି, ମୁ ଆ ଆ ଯିବମି ହେଲା।
ହୁଁ!
ଗଲାନି ବିଲଖୁଲ ସୁଧୁ ଗଲାନି।
ସିଏ ତ ବିଲକୁଲ ବଢୁନି।
ତାପଲଡ କେଜାଣି? ମୁଁ ଆଡୁ ବଡେ ଗଲାକୁ ଉଠିଆଇଥିଲେ ବିନ୍ଦୁି, ବିନ୍ଦୁ ଗଲେ କଣ ସାଙ୍ଗ ଆସୁନି, ମୁଁ କହିଲି, ନା ଲଙ୍କୁସିନ ପଡିବ ତିନିଟା କେଡ୍ରାମାରା ରୁ, ତ ଗଲା ଏଇଟା ଏଇ କଟାକୁ ସାରଦି
ଚାରିଟା ପଡିବ କହିଲ ନା ଚାରିଟା ଯେଠୁ ବହିରୁ ଗୋଟେ ପଡିବ, ଆଉ ତିନିଟା କେଡ୍ରାମାର ପଡିବ।
ହଁ ହୁଁ ବେହେ ଜାଣିଛୁ! କାଲି ମୁଁ ମୁଁ ଗୋଟେ ଜାଗାରେ ବସିଥିଲି ହେଲା, ସେ ଭେନୁ ରେ ହେଲା ପାର୍ଟିରେ ହେଲା, ଅ-ମୋ ପୂର୍ବରୁ ମୋ ଭଉଣୀ ବସି ଥିଲା ହେଲା, ମାନେ ରିଙ୍କି ନାନୀ ହେଲା
ହଁ ଜାଣିଛି।
ତାକୁ ଗୋଟେ ଲୋକ ଥ୍ରୀ ପଏଣ୍ଟ ନାଇନ କେ ଦେଇ ସାରିଲାଣି ସେତବେଳକୁ ହେଲା।
କଣ ପାଇଁ ଯେ, କୋଉ ଖୁସିରେ ଲୋ।
ହେଲେ ଦିଅନ୍ତି ଗୋଟେ ଗୋଟେ ଆସିକି ଆବରେ ଥାଆନ୍ତି, ଦେଖିକି ଝିଅଙ୍କୁ ଦିଅନ୍ତି, ହେଲା। ହେଲା, ତାପରେ ମୁଁ ତା ଓଛେ ପଛେ ମୁଁ ଜାଣିନି ଏତେ କଥା ମୁଁ କହିଲି ବସିଲି ମୁଁ ଭାବିଲି ସେ ବୋଧେ କଏନ୍ ଏକ୍ସଚେଞ୍ଜ କରୁଛି, କି କଣ ହେଲା? ମୁଁ ବସିଲି ଥିଲା ଥିଲା ହେତେବେଳୁ ନାନୀ କୁଥ୍ରୀ କେ ଭଳିଆ ଦେଇଥିଲା, ହେଲା ତାପରେ ଭାଇ ଖାଲି ମାରିଲା ଆଉ, ମତେ ମାରିଲା, ତାକୁ ମାରିଲା, ମତେ ମାରିଲା, ତାକୁ ମାରିଲା, ଏମିତି ହେଇ ମୋର ନ ଲବେ ମତେ ପଏଣ୍ଟସ୍ ଦେଇଥିଲା ସେ, ଜାଣିଛୁ ରିସିଭ ହେଇଯାଇଛି, ବି।
ବାପ ଯା ହଉ।
ମାନେ ପାଞ୍ଚଶହ କଏନ ଦେଇକି ତିନିଶହ ପଚାଶ ଆସେ, ନଅଶହ ଲବେ ମୋର, ମୋର ମୁଁ ସମସ୍ତେ ଏଇ ଦି ତିନି ଦିନ ହେଲା କରିନିକି ମୋର ହେଇଯାଇଛି, ଆଠ ହଜାର ନା ନଅ ହଜାର।
ତମେ ଆଠ, ନଅ ହଜାର ହେଇ ଇଆ ନା
ପଏଁଟ ହଁ।
ମୋର ଚଉଦ ହଜାର।
ତୁ ତ କେବେଠୁ କଲୁଣି ନା?
ଲୁ ମୁଁ ବା ଏବେ ଉଠେଇଛି ପଇସା ତମ ପରେ।
ତମେ ତ ସେୟାର କରିକି ଲିଙ୍କ, ତମର ତ ଦୁନିଆ ଲମ୍ବା ହାତ ନା, ଆମର ତ ସେଗୁଡା ନୁହଁ।
ନା ଲୋ ମୁଁ ଏ ପଇସା ବୈଷ୍ଣବି। ଛାଡିଥିଲି ପଇସା ଲାଇକ୍ କରୁନଥିଲେ ନା, ଏବେ କରୁଛି ବୋଲି, ମିଳିଥିଲା ଦଶ ହଜାର ପଏଣ୍ଟ।
ହଁ ସେଇଆ କହୁଛି, ବା ଆଉ ମୁଁ କଣ ଟା କହିଲି, ମୁଁ ତ କାଲି ଲିନୁ କୁ କହୁଥିଲି ବାହା ହୁଅନ୍ତୁ ଖାଲି ଡାଉନଲୋଡ କରିଦେ ଆଟଲିଷ୍ଟ ମତେ ମିଳିଯାଉ, ତାପରେ ଦୁପରେ ପଛେ ଅନଇନଷ୍ଟଲ କରିଦବୁ। କହିଲା ହଉ ଦେଖିବା, ମୁଁ ଟ୍ରାଏ କରିବି କହିଲି ହଁ। ଖାଲି ଲୁଚିକି ଯାଇକି ଟିକେ, ସମୟ ତୁ ଲାଇଭ କରିଦବ ମତେ ମିଳିଗଗଲା ପରେ ତୁ ଅନଇଷ୍ଟଲ କରିଦବୁ ପଛେ। କହିଛି ତ ଦେଖିଆ।
ହୁଁ!
ହଁ ହଉଛି ସିଏ ହିଁ ଏକା ଆମ ସାହା ଭରସା।
ବାପୁ ଆବେ ଏୁ ରଖୁଛି ରଖୁଛି ନା ଏଗାର ମିନିଟ ହେଇଗଲା ନା ଏବେ।
ଓହୋ ଆମେ ତ ଗପୁରୀ।
ଆଉଥରେ କଲ କରିବୁ ନା।
ହଁ।
ହଉ ହଉ ଗୋଟେ ମିନିଟ୍ ଛାଡିକି କଲ୍ କର ନହଲେ।